ହାଲୋ ହ୍ୟାଲୋ।
ହଁ କଣ କରୁଛ?
ହଁ ଏଇଠି ମୋବାଇଲ୍ ଦେଖିଥିଲି।
ଅହୋ କାଲି କଣ ଖାଇବା ପିଇବା ହେଇଛି।
ଆଜି ତ ଏକାଦଶୀ ଅଛି, ଯାହା ଜଳଖିଆ ଖିଆ ହେଇଛି ଆଉ
ହୁଁ ହୁଁ ଯେମିତିକି ପରଟା
ନାଇଁ ଛତୁଆ ଛତୁଆ ଖାଇଛି।
ଓଁ ହଁ।
ଆପଣ ନା କ ନାଇଁ ରୁଟି ବଟା କ ପନିର ଛତୁଆ ଥିଲା ଖାଇଲେ
ଓହୋ।
ଆପଣ ନନା କଣ ଖାଇଚନ୍ତି?
ମୁଁ ଖାଇଚି ଭାତ ଡାଲି ଭଜା ଆଉ।
ଓ ହୋ।
କୋଉ ଏକାଦଶୀ ରେ ଖାଉନ ବୋଧେ।
ଆଜ୍ଞା।
କୋଉ ଏକାଦଶୀ ରେ ଖାଉନ?
ଆ ନାଇଁ ଏମିତି ଶାଗୁ ଫାଗୁ ଖାଏ। ଆଜି ଖାଇନି। ଶାଗୁ ମନେ ନାହିଁ ଭିଜେଇନି ଛତୁଆ ଟିକେ ଖାଇ ଦେଇଥିଲି ଆଉ।
ଆ ଉଁ ହୁଁ। ଅଆ ଭାଇ କରୁଚନ୍ତି ଏକାଦଶୀ?
କୁଟିଆ। ସିଏ କରୁନାହାନ୍ତି।
ଅ ହ। ତାଙ୍କ୍ ଉଁ ତାଙ୍କୁ କହିବ ବଡ ଏକାଦଶୀ କରିବେ ମିଶିକି କରିବେ ଚାର୍ ବଡ ଏକାଦଶୀ ବର୍ଷରେ ଚାରିଟା। ମିଶିକି କରିବା।
ହଁ କହିବି।
ସେଇଟା ଭଲ ଆ ଏଇ ଆଉ ଆଷାଢ ମାସ ଶୁକ୍ଳପକ୍ଷ ଏକାଅଶୀ। ସେ ଯୋଉଦିନ ନହେଲେ ସୁନାବେଶ ହେବେ ସେଇଟା ଗୋଟେ ଆସୁଚି ଆଗୁକୁ। ଏକାଦଶୀ ମିଶିକି କଲେ ଭଲ।
ହଁ ସିଏ କରୁନାହାଁ
ନା ଏଁ ହଁ ଜାଣିଛି ଯେ ଯେ ଏଇ ବର୍ଷରେ ଚାରିଟା ଏକାଦଶୀ କରନ୍ତୁ ଆଉ।
ହଁ। ଆପଣ ନନା ସେଦିନ ଯୋଉ ପୂଜା କଲେ ସତ୍ୟ ନାରାୟଣ ଗୁଆ ଟା ମତେ ଦେଲେନି। ମୁଁ ଆପଣଙ୍କଠୁ ମନେ ରଖିବି ବିଲି ଆଣିବାକୁ ଆଉ ମନେ ନାହିଁ ମୋର।
ଆଙ୍କୁ ଦେଇଥିଲି ବା। ଆଉ ଦେଇଥିଲି ନା ଆଉ ଇଏଟ ମୁକାସ ଦେଇଥିଲି ନା।
ନା କାଇଁକି ସିଏ ଖୋଜିଲି ଘରେ ନଥିଲା ତ। ମୁଁ କହିଲି ଆଉ ନନା ଭୁଲରେ ବ୍ୟାଙ୍କରେ ପଶେଇ ଦେଇଛନ୍ତି କି କଣ?
କାଶ ଦେଇଥିଲ ନା।
ହ ହୋ।
ବୋଲି ଦେ ଅଛି ଦେଇଦେବା। ଆଉ ଦେହ ପା ଭଲ ସବୁ?
ହଁ ମରଲା।
ଗରମ କେମିତି ହଉଚି ତମ ଆଡେ?
ହଁ ଗରମ ତ ସବୁ କୁହନ୍ତୁନି ବହୁତ ଗରମ। ହଁ ଆପଣଙ୍କ ଗାଁରେ ବୋଧେ ବର୍ଷା ପାଗ ଦେଇଛି।
ନା ବର୍ଷା ଏତେ ବର୍ଷା କହିବାର ନାହିଁ ଆଉ।
ହିଁ ହିଁ ହିଁ ହିଁ ହିଁ ହିଁ ।
ପୁରା ଲହରୀ ଭାଙ୍ଗୁଛି ଆଉ।
ତା ଗରମ ସବୁଆଡେ ଆଉ ଲୋକମାନେ ଭାରି କଷ୍ଟ ପାଉଚନ୍ତି ବର୍ଷା ହଉ। ହିଁ କେବେ କେଜାଣି ବର୍ଷା ହବ। ଲଘୁଚାପ କେବେ ଆସିବ?
ଲଘୁଚାପ ଆସିଥିଲା ପରେ ପଳେଇଲା ପୁ ଏଇନେ ଆସିବ ଆସିବ ଫେରେ ଆଉ। ଆଗକୁ ରଥଯାତ୍ରା ହଉ ଆସୁଚି ଆସିବ ନା ନାଇଁ ମନ୍ଦିର ଆଡେ?
ଆଜ୍ଞା । ଏଇ ସ୍ଥାନ ମୁନି ଯିବାର ଅଛି।
ସ୍ତାନ ପୂର୍ଣ୍ଣମା ଆ ଆ ଆମ ଗାଁରେ ତ ହଉଚି। ଏ ବର୍ଷ ଗଜାନନ ବେଶ ହେବାର ଅଛି ମହାପ୍ରଭୁ ଇଚ୍ଛା ଆଉ।
ଓହୋ ସ୍ଥାନ ଭୂମିବା ଯଉ
ଏ ଏଇଠି ଡେରିରେ ବ ତ କରୁଛନ୍ତି ବୋଧେ ନା ଜଲଦି କରିଦଉଛନ୍ତି।
ଠାକୁରଙ୍କ ଗଧଆଟା।
ହଁ। ଏ ଆମେ କଥା ହେଇନୁ ଜଲ୍ଦି ହେଇଯାଇପାରୁଛି ଡେରି ହେଉଛି ଏମିତି ଆଉ। ଜଲଦି ବଷା ପରେ ଜଲଦି କ ନା ଡେରି ହିଁ ହବ।
ଆପଣ ନା ନିଜେ ରହିବେ ନା ବାପା କରିବେ।
ମୁଁ ଅଛି ସେଦିନ। ଏଇ ସୋମବାର ତ ପଡିଛି ସ୍ନାନ ପୂର୍ଣ୍ଣିମା।
ଓହୋ। ଆପଣ ତାହେଲେ ରହିବେ।
ହଁ ରହିବି ତ ଦେଖିବା କଣ ହଉଛି ମହାପ୍ରଭଙ୍କ ଇଚ୍ଛା।
ଆପ ଆପଣ ମାନ ନା ଯାଉଛନ୍ତି ପ୍ଲାଣ୍ଟ ଯାଉଛନ୍ତି ନା କୁଣି କଉଠି ରହିଲେ।
ହୁଁ ଯାଉଛି ବା।
ଅ ସ୍ନାନ ପୂର୍ଣ୍ଣିମାରେ ଯଦି ଆପଣ ରେ ତାହେଲେ ଭଲ ପୂଜା ପୂଜା ହବ।
ଭଲ ପୂଜା କଣ ତ ତ ଗାଧେଇକି ହାତସ କରିବା କଥା। ବାହାରେ ବାହାରକୁ ଆସିବେ ସେ ଲୋକ କୁହନ୍ତ ଦେଖିବା ପାଇଁ ଲୋକଙ୍କ ହାଲଚାଲ ବୁଝିବା ପାଇଁ ଆଉ ଭକ୍ତଙ୍କୁ ହାଲଚାଲ ବୁଝିବା ପାଇଁ।
ଓହୋ ପ୍ରଣାମ ଗୋଟେ ଠାକୁରଙ୍କର ଗୋଟେ ତିନି ଚାରି ଠାକୁରଙ୍କୁ ଯୋଉ ବସ୍ତ୍ର ଦେବାକୁ ଚାହୁଁଛି।
ହଁ।
ଅ ଯେ ଯୋଉ କେମିତି କଣ ଯୋଉଟା ପିନ୍ଧା ଆସ ସେମିତିଆ ଦେବି ନା ଯୋଉ ଠାକୁରଙ୍କ ଯ କଣ କେମିତି ଦେ
ତମ ତମ ଯାହା ଖୁସି ସେ ସବୁ ଦେଇପାରିବ। ତମକୁ ଯାହା ଖୁସି ଲାଗିବ।
ଶାଢୀ ଚନା ଦେଇପାରିବ ଶାଢୀ ପଧ ତମେ ନେଇପାର ଶାଢୀ ପିନ୍ଧିବ ତମେ କିଛି ଇଏ ନାଇଁ ଆ ଧ ଦେଇ ପାରିବ କାମ ଅଛ ଦେଖିପାରିବ ତମକୁ ଖୁସି ଯୋଉଟା ଲାଗିବ ଆଉ।
ଠାକୁର ଯୋଉ ଲେହେଙ୍ଗା ପିନ୍ଧୁଛନ୍ତି ସେଟା କୋଉଠି ନାନ ବନାଉଛନ୍ତି କହିଲେ।
ଲେହେଙ୍ଗା ନାହିଂ ତାକଂର ଧୋତି। ଘାଘେରା ଘାଘେରା ପିନ୍ଧୁ ନାହାନ୍ତି। ନା ନାଇଂ ଛୋଟ ଠାକୁରଙ୍କ ପାଇଁ ଘାଗେରା ଅଛି ବଡ ଠାକୁରଙ୍କ ପାଇଁ ଘାଗେରା ନହିଁ ତାକୁ ପାଇଁ ଧୋତି। ନାଁ ଯେ ହଁ ଯେ ଶ୍ରଦ୍ଧାରେ ଦବ କି ପିନ୍ଧେଇ ଦବୁ ନେଇଁ ଫିଟେଦ ଉ ଘାଗେରା ଆମେ ରଖିବୁନି। ପିନ୍ଧାଇବୁନି।
ଏଇ ଯୋଉ ଧୋତି ଆଉ ଗାମୁଛା।
ହ ଧୋତି ସଇତ ଗାମୁଛା ଆସେ ନହେଲେ ଖାଲି ଗାମୁଛା ଦବ ତମ ଇଛା ତମେ ଯାହା ପିନ୍ଧେଇବ ।
ଓହୋ ଓ ହଉ ମୁଁ ଏବୋର ଦେବି ରଥଯାତ୍ରାକୁ ତ ଏଁ ବ ଲ
ତମ ଖୁସି ଯାହା ଦବ ଭାବିବାରେ କିଛି ନାହିଁ।
ହଁ। ନେତ୍ର ଉତ୍ସବ ଦିନ ଠାକୁର ବାହାରିବେ ଅନସନରୁ ନାଇଁ କି।
ହଁ ଜୁଲାଇ ଚଉ ତାରିଖର ନେତ୍ରୋତ୍ସବ ନବ ଜବନ ଦର୍ଶନ।
ହଁ।
ଷୋଳ ତାରିଖ ରଥଯାତ୍ରା।
ଆ ଚଉଦରେ ଠାକୁର ବାହାରିବେ।
ଚଉଦରେ ନେତ୍ର ଉତ୍ସ୍ବ ନବଜ ଦର୍ଶନ ଦର୍ଶନ ଦେବେ ନବଜନ୍ମ ବେଶରେ।
ଓ ହୋ ହ।
ଷୋଳ ତାରିଖ ରଥଯାତ୍ରା।
ହଁ ସେଇଦିନ ଦେଇଦବି ନହଲେ ଆଉ।
ହ ଯଦିି ନ ନବେ ଜଣ ଦର୍ଶମ ଯ ଦବା ତା ଆଗରୁ ତ ପୂର୍ବ ଦିନ ଦେଇଦେଲେ ହ ଆମେ ସକାଳୁ ପିନ୍ଧିକି ତାଙ୍କୁ ରଖ ଇଏ କରିଦେଇଥିବୁ।
ହଉ ସେଇଦିନ ତା ପୂର୍ବରୁ ଦେଇଦେବି ଆଉ।
ତମ ଖୁସି ଯାହା ଦବ।
ନା ନା ସେଇ ଗାମୁଛା ଆଉ ଧୋତି ଠାକୁର ପିନ୍ଧିବେ ପିନ୍ଧିକି ଦର୍ଶନ ଦେବେ ସେଇଟା ଦବୁ।
ଉଂ ଧୋତ୍ ଧୋତି ଦବ?
ଧୋତି ମାନେ ଏଇ କଲର୍ ଫଲର୍ ଗା ଗାମୁଛା କମଜଳ ଠାକୁର ପିନ୍ଧୁଛନ୍ତି।
ସିଏ ତ ଗାମୁ ଗାମୁଛା ପିନ୍ଧୁଛନ୍ତି ଧୋତି ପିନ୍ଧୁଛନ୍ତି।
ହଁ ଦ ହଁ ଦିଦ୍ କଲର ଫୁଲ ଜୋର କଲର ହ
ହଁ ଧ ହଳଦ ହଁ ଧରା ହଳଦିଆ ନାଲି ଆଉ
ହଁ ସେଇଟାଙ୍କୁ କହିଲେ ବନୁ ନେଇଆସିବେ ଠାକୁରଙ୍କ ପାଇଁ ଆଉ ଚାରି ଠାକୁରଙ୍କ ପାଇଁ।
ହଁ।
ହଁ।
ତମ ଖୁସି ଯାହା ଦବ ଗାମୁଚା ଦେଲେ ଚଲିବ ଧୋତି ଦେସେ ଚଲିବ ଆମେ କିଛି କହିବନି ଯାହା ତମ ଖୁସି। ଭଗବାନ ଯାହା ଯେମିତି ଦବ ସେ ପିନ୍ଧିବେ। ମେନ୍ ହେଲା ସେ ମନରେ ଭକ୍ତି ଦେଖି ବେ ସେ ଲୁଗାପଟା ସେ ଦେଖୁନାହାନ୍ତି। ଆସିଅ ସୋମବାରେ?
ହଁ ଏଇ ସାନ ପୂର୍ଣ୍ଣିମାକୁ ଦେଖିବା ଯିବା।
ହଁ ସୋମବାର ସ୍ନାନ ପୂର୍ଣ୍ଣିମା ଆ ଦେଖିବା କେତେ କେତେବେଳେ କରିବ କିଛି କଥା ହେଇନ ଦେଖିବା କେତେବେଳେ ତାଙ୍କ ଇଚ୍ଛା ଯେତେବେଳେ ହବ ଆଉ।
ହଁ। ଏଇଟା ନ ଆପଣଙ୍କର ଏଇ ନମ୍ବର ଟା ପରା।
ହଁ।
ଓ ହ୍ୟାଲୋ।
ହଁ ଭାଇ କେତେବେଳେ ଆସିବେ?
ହଁ ସେ ଅଛନ୍ତି ତ ଘରେ କଣ କାମ ଥିଲା କି ନନା।
ନା ନା ଏ ପଛାରିଲି ମୁଁ ଡିଟି ଅଛନ୍ତି ନା ଘରେ ଅଛନ୍ତି ନା ଏ ପଚାରିଥିଲି।
ଆସିଲେଣି ଡିଉଟି ରୁ। ଆପଣ ପଇସା ଦେଇ ଦେଇଥିଲେ ପରା।
ହଁ ହଁ ସେ ଦେଇଛନ୍ତି।
ହଁ। ହୁଁ। ଆପଣ ନନା ହେଇକି ପୂଜା କରୁଚନ୍ତି ନା ବାପା ପୂଜା କରୁଚନ୍ତି?
ବାପା କରୁଚନ୍ତି ମୁଁ କେତେବେଳେ କେମିତି।
ହଁ ହ। ହ ହଁ ହଁ।
ଗଛ ବାଡିରେ କଣ ଗଛ ପତ୍ର ଲଗେଇଛ ନା ଲଗେଇନ?
ହଁ। ହଁ ଏଇ ଲଙ୍କା ଲାଗିଚି ଆଉ ଏଇଟା କଣ ସା ଭେଣ୍ଡି ଲାଗିଚି। ଏଇ ଜନହି ଏଇରା।
ତମେ ନିଜେ ଲଗେଇଚ ନା ଆଉ କିଏ?
ନା ମୁଁ ନ ମୁଁ ତ ସକାଳୁ ପଢଉଛି ସ୍କୁଲ ବୋଉ ଲଗେଇଚନ୍ତି।
ହ ହୋ
ବାଡିକୁ କେବେ ଯାଇଚ ନା ଯାଇନ?
ହଁଁ ପାଣି ଫାଣି ଦିଏ। ବଉ କରୁଚନ୍ତି। ପୁଣି କେତେବେଳେ କେମତି ଟିକେ ପାଣି ଫାଣି ଦେଇଦିଏ ବୋଉ ନଥିଲେ। ମୁଁ ତ ରୋଷେଇ ଫୋଷେଇ କରୁଚି ଆଉ ଛୋଟ ଛୁଆ ଟା ପୁଣି ସ୍କୁଲ ଯାଉଚି ଆଉ ସେ ବାଡି ଫାଡିିକି ଏଟା ଗଛ ଫଛ ଲଗେଇ ପାରୁନି। ହଁ। ଛୋଟିଆ ଛୁଆ ଟା ତା ଦାୟିତ୍ୱ ନଉଚି, ଏଠି ପୁଣି ସ୍କୁଲ ଯାଉଚି ଘର କାମ ଆଉ ବାଡ଼ିିକିବ ଆଉ ରୁଷେଇ ତ ଆସେ। କି ଗଛ ପଛ ଲଗେଇ ପାରିବ।
ହଉ ଭାଉଜ ରଖୁଚି।
ହଁ ହ।